ବନ୍ଧୁ ପ୍ରଣାମ ବନ୍ଧୁ ଜୟ ଜଗନ୍ନାଥ ବନ୍ଧୁ ପ୍ରଣାମ ବନ୍ଧୁ କେମିତି ଅଛନ୍ତି?
ବହୁତ ଭଲରେ ଅଛି ସ୍ୱାସ୍ଥ୍ୟ ଟିକେ ଅସୁବିଧାରେ ଅଛି ସଵାସ୍ଥ୍ୟ ଟିକେ ପେଟ ଗରମ ହେଇଯାଇଛି।
ଆଜ୍ଞା ବନ୍ଧୁ ଏବେ ତ କଣ ଅଚାନକ ଖରା ଦିନ ଗଲା ବର୍ଷା ଋତୁ ଆସିଲା ଆପଣଙ୍କ ପେଟ ଗରମ ଅଚାନକ କେମିତି କଣ ବନ୍ଧୁ ହେଇଗଲା।
ଏଇ ବନ୍ଧୁ ଦେଖୁଛନ୍ତିଛନ୍ତି ତ ଯୋଉ ପରିବେଶ ଯୋଉ ଆମର ପରିସ୍ଥିତି। ଚେଞ୍ ହଉଛି ସେଇ ସେଥିପାଇଁ ଆଜ୍ଞା ପାଗ ପରିବର୍ତ୍ତନ ଫଳରେ
ଓହ ବନ୍ଧୁ ବନ୍ଧୁ ମୋ ସାଙ୍ଗ ମାନେ ମୋ ବନ୍ଧୁମାନେ ଯାଇଥିଲେ ଆପଣଙ୍କ ଗ୍ରାମରେ ଏକ ବରଯାତ୍ରୀ ଯାଇଥିଲେ ବନ୍ଧୁ ଆସିବା ପରେ ବନ୍ଧୁ ମୋତେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୂଚନାଟି ମିଳା ସେଥିପାଇଁ ବନ୍ଧୁ ଆପଣଙ୍କୁ ଟିକିଏ ଫୋନ୍ କରିଥିଲି।
ଆଜ୍ଞା ବନ୍ଧୁ।
ବନ୍ଧୁ ଆପଣ ଟିକେ ସତ କହିବେ କିଛି ବନ୍ଧୁ ଖରାପ ଭାବିବେନି ମୁଁ ଆପଣଙ୍କୁ ପଚାରୁଛିିବ ବୋଲି ବନ୍ଧୁ।
ନାଇଁ ବନ୍ଧୁ ସେ ଆପଣ ତ ମୋର ଘନିଷ୍ଠ ବନ୍ଧୁ ସେଥିପାଇଁ ଆପଣ ମତେ ଯୋଗ କଲେ। ତାଙ୍କେ ମୁଁ କାଇ
ଆଜ୍ଞା ନା ନା ଆପଣଙ୍କ ଗ୍ରାମବାସୀଙ୍କ ବିଷୟରେ କିଛି ପଚାରିବାର ଥିଲା ସେଥିପାଇଁ ବନ୍ଧୁକୁ କ ଆଗରୁ କହିଲି ବନ୍ଧୁ ଟିକଏ ଖରାପ ଭାବିବେନି।
ନାଇଁ ବନ୍ଧୁ ଆପଣ ନିଶ୍ଚିନ୍ତ ଭାବରେ କୁହନ୍ତୁ।
ଆପଣଙ୍କ ଗ୍ରାମରେ ଏଇ ଯେଉଁ ବିସ୍ଫୋରକ ଯେଉଁ ସାମଗ୍ରୀ ବିକାଯାଉଛି ଯୋଉଠି ବାହାଘରରେ ଉପରେ ଫାଟେ ତଳେଫା ଗୋଟେ ଯାହାକୁ କୁହନ୍ତି ଆପଣ ବିସ୍ଫୋରଣ କରିବା ପାଇଁ ଯେଉଁ ଜିନିଷ ବ୍ୟବହାର କରୁ ଆପଣଙ୍କ ଗ୍ରାମରେ ଜଣେ ତାକୁ ପ୍ରସ୍ତୁତ କରୁଛନ୍ତି ବନ୍ଧୁ ସତନା ମିଛ ବନ୍ଧୁ?
ବନ୍ଧୁ ଏହାତ ନିରାଟ ସତ୍ୟ କଥା କାହିଁକିନା। ଆଉ ସେମାନେ ନିଜର ସ୍ୱତନ୍ତ୍ର ଏକ ଘର ତିଆରି କରି କରିଛନ୍ତି ଯାହାକି ଗ୍ରାମର ଦୂରରେ ଅଛି।
ନାବନ୍ଧୁ ଦୂରରେ ଅଚି ବନ୍ଧୁ ସେ କଥା ମୁଁ ଆପଣଙ୍କୁଁ ଖାଲି କହୁଛି ବନ୍ଧୁ ସତରେ କଣ ସେ ତିଆରି କରୁଛନ୍ତି ଏସବୁ ଜିନିଷ?
ସତରେ ଆଜ୍ଞା ନିଜସ୍ଵ ହାତରେ ତିଆରି କରୁଛନ୍ତି।
ଆଉ ବନ୍ଧୁ ସେମାନେ ନିଜେ ତିଆରି କରୁଛନ୍ତି ବନ୍ଧୁ ତାଙ୍କ ତାଙ୍କର ସରପାରଙ୍କ ପାତ ଦ୍ଵାରା ତାଙ୍କୁଙ୍କ ମିଳିଛି ଏସବୁ କାମ କରିବା ପାଇଁ ତାଙ୍କର କିଛି ଯେପରି ଆମର ସରକାରଙ୍କ ଦ୍ଵାରା ଏ ନିଜର ବାସ୍ତରିକ ରେଖାରେ ଯୋଉ ଲେଖା ଆସେ
ଆଜ୍ଞା ଆଜ୍ଞା ବନ୍ଧୁ ନିଶ୍ଚିନ୍ତ ଅଛି ସରକାରଙ୍କ ପକ୍ଷରୁ ତାଙ୍କ କୁଏକ ଲିଖିତ ଆକାରରେ ମିଳିଛି ଯଏକିି ଆପଣ ହୁଁ ଆଉ ବାଣ ପ୍ରସ୍ତୁତ କରିବା ପାଇଁ ଯୋଗ୍ୟ ବୋଲି।
ଆଜ୍ଞା ବନ୍ଧୁ ସେ କଣ ବାଣ ବ୍ୟବ ବ୍ୟସାୟ କରନ୍ତିନା ବାଣ ଅନ୍ୟତ୍ର ଆଣିକି ଏଠି ମାନେ ବିକନ୍ତି ବନ୍ଧୁ?
ନାଇଁ ବନ୍ଧୁ ସେ ନିଜେ ବାଣ ତିଆରି କରି ପ୍ରସ୍ ସ୍ତୁତି କରି ନିଜେ ତାଙ୍କୁ ବ୍ୟବସାୟରେ ପ୍ରୟୋଗ କରିଥାନ୍ତି।
ଆଉ ବନ୍ଧୁମୋ ବନ୍ଧୁତ ଯାଇଥିଲେ ଆପଣ ଆପଣଙ୍କ ଗ୍ରାମର ଗୋଟେ ବିବାହ ବରଯାତ୍ରୀରେ ବନ୍ଧୁ ଯିବା ଫଳରେ ବନ୍ଧୁ ଆମେ କିଛି ଶୁଣିବାକୁ ପାଇଛୁ ଯୋଉ ଯୋଉ ବନ୍ଧୁ ଆପଣଙ୍କର ଯୋଉ ବିସ୍ଫୋରଣ ତିଆରି କରିଥିଲେ ବନ୍ଧୁ ସିଏ ଆକାଶରେ ଫୁଟିବା ଫଳ ନଫୁଟି ତଳେ ଫୁଟିଥିଲା ବନ୍ଧୁ। ତଳେ ଫୁଟି ଗୋଟେ ଲୋକ ଜଣ ଲୋକଙ୍କର ଗୋଡକୁ ଆଘାତ କରିଛି ଯୋଉ ଯୋଉଠି ସିଏ ଆମର ବଡ ମେଡିକାଲରେ ଯାଇକି ବଡ ଡାକ୍ତରଖାନାରେ ଏବେ ଅଛନ୍ତି ବନ୍ଧୁ ଏଇଟା ସତନା ମିଛ ବନ୍ଧୁ ସତ କଥା କୁହନ୍ତୁ।
ବନ୍ଧୁ ଏଇଟା ସଠିକ ତଥ୍ୟ ପାଇଛନ୍ତି ଆପଣ ଯାହାକି ବିସ୍ଫୋରଣ। ଟି ଭୁଲ ଜାଗାରେ ହୋଇଯାଇଥିଲା ଯାହା କିି? ହୁଁ ତଳେ ଫାଟି ଯାଇଥିଲା ଯେଉଁ ଯାହା ଦ୍ଵାରା ଅ ସେ ବ୍ୟକ୍ତିଙ୍କର ଗୋଡଟି ଜଳି ଯାଇଥିଲା ତାପରେ ଅ ସେଠାରେ ଥିବା ବ୍ୟକ୍ତି ମାନେ ଆଉ ତାଙ୍କୁ ନେଇକି ବଡ ମେଡି ବଡ ମେଡିକାଲରେ ଯାଇ ତାକୁ ଚିକିତ୍ସା ଛନ୍ତି ଏବେ ମଧ୍ୟ ସିଏ
ହଁ ବନ୍ଧୁ ମୋ ବନ୍ଧୁ ମୋ ବନ୍ଧୁ କହୁଥିଲେ ଆପଣ ଯେତେବେଳେ ତଳେହିଁ ସବୁ ବିସ୍ଫୋରଣ ହୋଇଥିଲା ଆପଣଙ୍କ ଗ୍ରାମରେ ଯୋଉମାନେ ଏଇ ସବୁ କାମ ତିଆରି କରନ୍ତି ହାତରେ ତିଆରି କରନ୍ତି ସେମାନେ ଧଉଡି ପଳାଇଥିଲେ ସେଠାରୁ। ଅନ୍ୟ ଯୋଉ ଲୋକମାନେ ଥିଲେ ତାଙ୍କୁ କିନ୍ତୁ ନେଇ କହିନଥିଲେ କି ସେମାନେ ଧଉଡି ନଥିଲେ। ସେ ଜାଣିକିଛି ପାରିନଥିଲେ ଏଟା ବନ୍ଧୁ ସତନା ମିଛ ବନ୍ଧୁ।
ଦେଖନ୍ତୁ ବନ୍ଧୁ ଏହାତ ସମସ୍ତଙ୍କୁ ଜାଣି ରଖିବା ଉଚିତ ଯେ ଯେଉଁ ଯୋଉଠାରେ ବିସ୍ଫୋରଣ ହେଉଛି ତାହାଠାରୁ ଦୂରତା ଅବଲମ୍ବନ କରିବାଟା ରହିବା ଦରକାର ତେଣୁ ସେମାନେ ଯେହେତୁ ଦୂରତା ଅବଲମ୍ବନ କରିନଥିଲେ ଇଏ ଯିଏ ବାଣ ଫୁଟଉଥିଲେ ସିଏତ ନିଆଁଟି ଲଗେଇକି ପଳେଇ ଆସିବେ। ତାଙ୍କର କାର୍ଯ୍ୟ ସେଇଟା ତେଣୁ ସେମାନେ ତାଙ୍କ କାର୍ଯ୍ୟ କରି ପଳେଇ ଆସିଥିଲେ ସେମାନେ ଜାଣିନ ପାରିଥିବାରୁ ସେ ବାଣଟି ତଳେ ଫାଟି ଯାଇଥିଲେ।
ଓହୋ ଆଉ ବନ୍ଧୁ ମୁଁ ଆଉ ଗୋଟେ କଥା ବନ୍ଧୁ ଶୁଣିବାକୁ ଆପଣ ତ ଯଉ କହୁଛନ୍ତି ଯୋଉ ବାଣ ବିସ୍ଫୋରଣ କଲେ? ତାଙ୍କର ଆଗରୁ ପୁନର୍ବାର ଦୁଇ ତିନି ଥର ଏଇ କିପରି ତାଙ୍କର ହୋଇଛି ମାନେ କାହାର ବାଣ ଉପରକୁ ଫୁଟିବା ବଦଳରେ ତଳେ ଫାଟିଯାଇଛି କାହାର ବାଣଟି ଛିଟିକିକି ଲୋକଙ୍କ ଉପରେ ପଡ଼ିଛି କଉଠି କାହା ଘର ଉ ଉପରେ ବି ମଧ୍ୟ ବନ୍ଧୁ ପଡିଛି ଯାହା ଘରଟି ଜଳୁ ଜଳୁ ଅଳପ କେ ବ ଯାଇଛି ଅନ୍ୟତ୍ର ଗ୍ରାମରେ ଝଗଡା ବି ଆପଣଙ୍କର ହୋଇଛି ଏଇ ବାଣକୁ ନେଇ। ମୁଁ ବନ୍ଧୁ ଆପଣ ଆପଣଙ୍କୁ କଣ ଲାଗି? ବାଣ ଏମିତି ସେ କେମିତି ପ୍ରସ୍ତୁତ କରୁଛନ୍ତି ଯେ ସେ ବାଣକୁ ସେ ବନ୍ଧୁ ଇଏ କରିପାରୁନା ତି।
ଦେଖନ୍ତୁ ବନ୍ଧୁ ତାର ପ୍ରସ୍ତୁତି ଉପାୟ ଟା ତ ମୁଁ ଜାଣିନି କିନ୍ତୁ ତଥାପି ଯେହେ ତୁ ସେ ସବୁ ଜାଗାରେ ତାଙ୍କର ଭଲ ନାମ ମଧ୍ୟ ଅଛି ଆମ ଅଞ୍ଚଳରେ। ତେଣୁ ସେମାନେ ସବୁ ଜାଗାରେ ବାଣ ବିସ୍ଫୋରଣ କରିବାକୁ ଯାଆନ୍ତି।
ମାନେ ବନ୍ଧୁ ବାଣ ବିସ୍ଫୋରଣ ତ ବନ୍ଧୁ ଶୁଣନ୍ତୁ ବାଣ ବିସ୍ଫୋ ଶୁଣନ୍ତୁ ଆପଣ ଯୋଉଟା କହୁଛନ୍ତି ମୁଁ ଆପଣଙ୍କ କଥା ମାନୁଛି ନାମ ଅଛି ବୋଲି ତା ବୋଲି ନୁହ କି ଆପଣ ଯିବେ ଅନ୍ୟ ଘର ଉପରେ ଗୋଟେ କରିବି ଆପଣଙ୍କୁ ସହର କି ଏଇଟା କି ଏଇଟା ବନ୍ଧୁ ସଠିକ ତଥ୍ୟ ଆପଣ କହୁନାହାନ୍ତି। ବନ୍ଧୁ ଆପଣ ମତେ ଖାଲି କୁହନ୍ତୁ ସେ କେମିତି ବାରମ୍ବାର ଗୋଟେ ଭୁଲ ଟେ ଯଦି ଆପଣଙ୍କର ହଉ ଥିବ ତାହେଲେ ଭୁଲ ଠୁକ୍ ଆପଣଙ୍କୁ ସୁଧାରିବାକୁ ପଡିବ କି ପଡିବନି ବନ୍ଧୁ?
ସେଟା ତ ଠିକ କଥା କହୁଛନ୍ତି ଯେହେତୁ ଆପଣ ବାଣଟି ଭିଡୁଛନ୍ତି ତାର ଆପଣ ସେମିତି ରହିବ ଅ ଲୋକଙ୍କ ପ୍ରତି ଧ୍ୟାନ ରଖ ଖିବା ଦରକାର କେମିତି ଲୋକମାନେ ତା ପ୍ରତି ସଚେତନ ରହିବେ। କୌଣସି କ୍ଷତି ପହଞ୍ଚିବନି ଲୋକଙ୍କର। ସେଥିପ୍ରତି ଧ୍ୟାନ ଦବା ଦରକାର ତେ ଯେଣୁ ଦୁଇ, ତିନି ଥର ଯେହେତୁ ଘଟି ଯାଇଛି ସେଥିପ୍ରତି ସେମାନେ ଧ୍ୟାନ ଦବା ଉଚିତ।
ଆଜ୍ଞା ମୁଁ ତାହେଲେ ବନ୍ଧୁ ଆଉ ଗୋଟେ କଥା ବି ଆପଣଙ୍କ ଯୋଉ ଏଇ ଯୋଉ ବାଣ ବିଷ ଶିଖିବାକୁ ଜାଣିବାକୁ ପାଇଲିି ବନ୍ଧୁ ଏଇ ଯୋଉ ବାଣ ଯୋଉ କରୁଛନ୍ତି ତାଙ୍କ ସାଙ୍ଗରେ ତାଙ୍କର କିଛି ଘର ଲୋକ ବି ମଧ୍ୟ ଆସୁଛନ୍ତି ବାଣ ଆସୁଛନ୍ତି ବିସ୍ଫୋରଣ କରିବାକୁ ବିସ୍ଫୋରଣ କରିବାକୁ ଆସିବା ସମୟରେ ତା ଙ୍କର ଅନ୍ୟତ୍ର ଯୋଉ ବ୍ୟକ୍ତିଙ୍କ ସାଙ୍ଗରେ କିଛି ଝଗଡା ହଉ କି ପାଟିତୁଣ୍ଡ ହଉ ତାଙ୍କର କିଛି କି ବ୍ୟକ୍ତି ମାନେ ସେ ବର ଲୋକ ହୁଅନ୍ତୁ କି କନ୍ୟା ଘର ଲୋକ ହୁଅନ୍ତୁ ତାଙ୍କ ସାଙ୍ଗରେ ଝଗଡା କରୁ ଚନ୍ତି ତା ସହିତ ତାଙ୍କର ବହୁତ ଆପଣଙ୍କ ଗ୍ରାମର କିଛି ନାଁ ଅଛି ବୋଲି ତାଙ୍କ ସାଙ୍ଗରେ ଆକ୍ରମଣ କରୁଚନ୍ତି ବନ୍ଧୁ ଏଇଟା ସତ ନା ମିଛ ଆଉ ବନ୍ଧୁ ଏଇଟା କଣ ପାଇଁ ହଉଛି ବନ୍ଧୁ?
ଦେଖନ୍ତୁ ବନ୍ଧୁ ପ୍ରଥମତଃ ଏଇ ଯୋଉ ବାଣ ବିସ୍ଫୋରଣ କଥାଟା ପଢିଚି ତେଣୁ ମୁଁ ଚାହୁଁଚି ଯେ ଯେ ସରକାର ଆମକୁ ବନ୍ଦ କରିଦେଲେ ଯେ ସହରାଞ୍ଚଳ ମାନଙ୍କରେ ଆଗକୁ ଯୋଉ ରାତ୍ରି ନଅ ଘଟିକା ପରେ ଆଉ ସେ ଯୋଉ ବଡ ବଡ ଯନ୍ତ୍ର ଯୋଉ ବାଜୁଛି ସେ ସବୁ ବାଜି ପାରିବନି। ତେଣୁ ଯଦି ସରକାର କଠୋର ପଦକ୍ଷେପ ନେବେ ଏଇ ବାଣ ବିସ୍ଫୋରଣ ପ୍ରତି ତେଣୁ ବା ବାଣ ଆଉ ଆସିବନି ବାଣ ଆଉ ଭିଡିବେନି ଲୋକ। ବାଣ ଆଉ ପ୍ରସ୍ତୁତ କରିବେନି।
ଆ ଆଉ ଗୋଟେ କଥା ବନ୍ଧୁ ଯଦି ସରକାର କହୁ ଛନ୍ତି ଆପଣ ଏଇ ଯୋଉ କଥାଟି ଏଇ ଯୋଉ ହଉଚି ଆପଣଙ୍କ ଗ୍ରାମର ସେ ଲୋକଙ୍କ ନାଁରେ ତ ମୁଁ ନିଶ୍ଚିନ୍ତ କିଛି ପୁଲିସ ରେ କି କେହି ଆପଣଙ୍କ ଗାଁ ଗାଁରେ କମ୍ପ୍ଲେନ୍ କରି କହିଥିବେ ସୂଚନା ଦେଇଥିବେ କି କିଛି କରୁଛନ୍ତି ଯାହା ଫଳରେ କ୍ଷୟକ୍ଷତି ଅନେକ ହଉଚି।
ହଁ, ଠିକ କହିଛନ୍ତି ବନ୍ଧୁ ଅନେକ ପ୍ରକାର ଅ ତଥ୍ୟ ଯାଇଛି ବି କର୍ମଚାରୀଙ୍କ ପାଖକୁ କିନ୍ତୁ। ହଁ କର୍ମଚାରୀ ଆଣି ଆସିକି ମଧ୍ୟ ତଦାରଖ କରିଚନ୍ତି ତେଣୁ ତାଙ୍କ ପାଖରେ ସଠିକ ତଥ୍ୟ ଏବଂ ଅ ସଠିକ ଲିଖିତ ଆକାରରେ ସରକାରଙ୍କ ପକ୍ଷରୁ ଅ ଥିବାରୁ ତେଣୁ ସେମାନେ କିଛି କରିନପାରି ଫୁଣି ବଞ୍ଚିତ ହେଇଯାଉଛନ୍ତି।
ହଁ ବନ୍ଧୁ ମତେ ମୁଁ ଯେତିକି ଭାବୁଛି ଏବେ ତ ବାୟୁ ପ୍ରଦୂଷଣ ହବା ଫଳରେ ଶବ୍ଦ ପ୍ରଦୂଷଣ ବି ହୁଏ ଏହି ବିସ୍ଫୋରଣ ଫଳରେ ମୁନ୍ତ ଏସବୁ ଗୁଡିକ ଯେଦି ଆମେ ଜାଣିଥିବା ଗୁଟେ ବାହାଘରେ ଅଯଥାରେ ଏସବୁ ଜିନିଷରେ ପନ୍ଦରରୁୁ କୋଡିଏ ହଜାର ଟଙ୍କା ବନ୍ଧୁ ଆଙ୍କ ମାଧ୍ୟମରେ ପଳାଏ। ଘଣ୍ଟେ ଦି ଘଣ୍ଟା ମଧ୍ୟରେ। ବନ୍ଧୁ ଆଙ୍କୁ ଯଦି ବନ୍ଦ କରିଦିଅନ୍ତେ ସମ୍ପୂର୍ଣ୍ଣ ତାହେଲେ ବନ୍ଧୁ ଏଇଟା କେମିତି ହୁଅନ୍ତା ଆପଣଙ୍କୁ କଣ ଲାଗୁଛି।
କହିଲି ଆପଣଙ୍କ ଆପଣଙ୍କ ଚିନ୍ତାଧାରା ବହୁତ ଉନ୍ନତ। ତ୍ତ ମାନର ତେଣୁ ଆପଣ ଯଦି ସମସ୍ତେ ମିଶିକି ସମସ୍ତେ ମିଶିକି ମତଲବ ଆମେ ଯଦି ଆମ ପା
ଆମ ଅଞ୍ଚଳ ଟୋଟାଲ ଆମ ଅଞ୍ଚଳ ମିଶିକି ଆପଣଙ୍କ ଅଞ୍ଚଳ ମିଶିକି ଏସ
ହଁ ହଁ ଆମ ଅଞ୍ଚଳ ମାନେ ମୋ ପା ଖରୁ ଆରମ୍ଭ କରିବେ ମୋ ପାଖରୁ ଆରମ୍ଭ କରି ଆମ ଅଞ୍ଚଳ ମାନଙ୍କରେ ଯଦ ଦି ଆମେ ବନ୍ଦ କରିବା। ତେଣୁ ମୁଁଆମ ମୁଁ ତମକୁ କହିଲି ତମେ ତମ ଅଞ୍ଚଳରେ ବନ୍ଦ କରିଵ। ତେଣୁ ସେମିତି ହୋଇ ହୋଇ ଆମ ଓଡିଶାରେ ମଧ୍ୟ ଏଇ ଜିନିଷଟି ବନ୍ଦ ରହିବ ଯାହାଦ୍ଵାରା ସଦୁଆ ପ୍ରଦୂଷଣ ଅ ଆଉ
ହଁ। ବନ୍ଧୁ ଆଉ ଗୋଟେ କଥା ଆପଣଙ୍କୁ ପଚାରୁଚି, ଦିପ ଦୀପାବଳି ସମ୍ ସମୟରେ, ମୁଁ ଜାଣିଚି ଦୀପାବଳି ସମୟରେ ଆପଣଙ୍କ ଗ୍ରାମକୁ ଅନେକ ଲୋକ ଆସନ୍ତି। ଯାନବାହାନ ନେଇକି ଆସନ୍ତି, ଆପଣଙ୍କ ଗ୍ରାମରୁ କିଛିଟା କମ ମୂଲ୍ୟରେ କିଛିଟା ବିସ୍ଫୋ ରଣ ନବା ପାଇଁ। କିନ୍ତୁ ବନ୍ଧୁ ମୁଁ ଶୁଣିବାକୁ ପାଇଛି, ସେ ଯୋଉ ଆପଣଙ୍କ ଗ୍ରାମରେ ଯୋଉ ଆସନ୍ତି, ସେଇ ଯେଉ ଦୀ-ଦୀପାବଳି ସମୟ ଆପଣଙ୍କ ଗ୍ରାମରେ ଅନେକ ସମସ୍ୟା ଦେଖିବାକୁ ମିଳେ, ଲୋକଙ୍କ ସାଙ୍ଗରେ ଗାଡି କିଏ ଆଣି କି କିଏ ଯାନ ଆଣିକି କାହା ଦେହରେ ବାଡ଼େଇ ଦିଅନ୍ତି କଣ ହୁଏ, ବନ୍ଧୁ ସେଇଟାକୁ ତ ଆପଣ ବନ୍ଦ କରିପାରିବେ କି ନାହିଁ?
ଦେଖନ୍ତୁ ବନ୍ଧୁ ସେଟା ତାଙ୍କର ବ୍ୟବସାୟ ଏବଂ ତାଙ୍କ ବ୍ୟବସାୟ ପ୍ରତି ଆମେ ଆମେ କୌଣସି ପ୍ରକାର ପଦକ୍ଷେପ ନେବା କିନ୍ତୁ କି ତାଙ୍କୁ ଏକ ଅ କଥା ଜଣାଇବା କି ଏ ଏଥିପ୍ରତି କିନ୍ତୁ ଆମେ ତାଙ୍କୁ ଜଣାଇ ପାରିବା ଯେ ଏଇ ଏଇ ରିଜିନ ସଟି ଆପଣଙ୍କ ଅ ବ୍ୟବସାୟ ଯୋଗୁ ବ୍ୟବସାୟ ଯୋଗୁ ଦୁର୍ଘଟଣା ଘଟୁଛି। ତେଣୁ ଆମେ ତାଙ୍କୁ ଜଣାଇଲେ ସେ ତା ପ୍ରତି ପଦକ୍ଷେପ
ବନ୍ଧୁ ଆଉ ଗୋଟେ କଥା, ଏବେକା ତଥ୍ୟ ଆସିଥିଲା ଆମ ସମ୍ବାଦରେ ଆଉ ଦୂରଦର୍ଶନରେ କି ଦୀପାବଳିରେ ପ୍ରାୟ ଚାରିଶହରୁ ପାଞ୍ଚଶହ କୋଟି ଟଙ୍କାର ଆମ ଭାରତ ବର୍ଷରେ ବାଣ ପ୍ରତି ଲୋକମାନେ ନିଆଁ ଲଗେଇ ଦଉଛନ୍ତି। ବନ୍ଧୁ ଏଇ ଏ ଆପଣଙ୍କୁ କେମିତି ଲାଗୁଛି, ଗୋଟିଏ ଦିନରେ ବନ୍ଧୁ ଚାରିଶହରୁ ପାଞ୍ଚଶହ କୋଟି ଟଙ୍କାର ବାଣ ବନ୍ଧୁ ବିସ୍ଫୋରଣ ଲଗେଇ ଦଉଚନ୍ତି, ଫୁଣି ଆପଣ ଜାଣିଥିବେ ଦିଲ୍ଲୀ ଯୋଉ ଦିଲ୍ଲୀ ଯୋଉ ସହର ଅ-ଅଛି ରାଜ୍ୟ ସେଥି ବନ୍ଧୁ ଟୋଟାଲ ତା ପରଦିନ କିଛି ଦେଖାଯାଏନାହିଁ।
ଆଜ୍ଞା ହଁ। ଆମେ ଜାଣିଛୁ ଭାରତ ବର୍ଷରେ ଏକମାତ୍ର ଦିଲ୍ଲୀ ହଉଛି ଆ ସେଠି ଅଧିକ ମାତ୍ରାରେ ବାୟୁ ପ୍ରଦୂଷଣ ହୋଇଥାଏ। ଆଉ ବନ୍ଧୁ ଆପଣ ଯୋଉ ବିସ୍ପୋରଣ ଦେଖନ୍ତୁ, ମଣିଷ ମାନଙ୍କର ଚିନ୍ତାଧାରା ଯେଉଁଠି ଯୋଉ ପ୍ରକାରର ରହିଥାଏ ତେଣୁ ମଣିଷ ମାନଙ୍କ ଙ୍କ ଚିନ୍ତାଧାରା ଅଛି ଯେ ସେଠି କି ଆମେ ବିସ୍ଫୋରଣ କରିବୁ, ସେମାନେ ଦେଖୁନାହାଁନ୍ତି ଯେ ଆମ ପରିବେଶ କ୍ଷତି ହଉଛି। ତେଣୁ ସେମାନେଙ୍କ ଚିନ୍ତାଧାରାକୁ ତ ଆମେ ଚେଞ୍ଜ କରିପାରିବାନି ନା। ତେଣୁ ଆମେ ଆମ ପରିବେଶକୁୁ କେମିତି ବଞ୍ଚାଇ ରଖିବା ସେଥିପ୍ରତି ଆମେ ଧ୍ୟାନ ଦେବା ଦରକାର।
ଆଜ୍ଞା। ହଉ ବନ୍ଧୁ ମୁଁ ଏବେ ଟିକେ ଯାଉଛି ଏଇ ତଥ୍ୟ ଯାହା ହଉ ଆପଣ ମୋତେ ଦେଲେ, ସଠିକ୍ ତଥ୍ୟ ମୁଁ ମୋ ସାଙ୍ଗମାନଙ୍କୁ କହିବି ମୋ ମିତ୍ରମାନଙ୍କୁ ବନ୍ଧୁ ମୁଁ ଏବେ ରଖୁଛି ମୁଁ ଆପଣଙ୍କୁ ଯଦି କିଛି ଅଧିକ ତଥ୍ୟ ଦରକାର ଥିବ, ମୁଁ ଆପଣଙ୍କୁ ନିଶ୍ଚିନ୍ତ ସମ୍ପର୍କ କର ବନ୍ଧୁ ରଖୁଛି ବନ୍ଧୁ। ଆଜ୍ଞା ଧନ୍ୟବାଦ।